ହାଲୋ ହୁଁ। କୋଉଠି? ହଁ। ହୁଁ।
ଆମେ ହେ ନାଳଟା ଶୁକେଇଥିଲୁ। କେତେଟା ଆଇଲା।
ହାଲୋ କେତେ ଧ‌ଇଲ? ହାଲୋ।
ହାଲୋ। ଏ ଧରିଥେଲି ଇଏ ସିଙ୍ଗୀଉରା ଧ‌ଇଲି।
କେତେ କିଲୋ ଭଳିଆ ଆଉ
ଏରା ମିନିୟମ୍ ଦି ଚାରି କିଲୋ ହବ।
ଦି ଚାରି କିଲ ଧରି ଦେଇଚ।
ହଁ ତୋ ବାପା ନେ
ଆଉ ତୋ ନନା ତୋ ନ
ମୋ ନନା ବୁଲିପାଟରେ ଯାଇ କୋହୁଥିଲା।
ଫୁଣି ଧରୁଚି କି ଏନା। ଆଉ ଆଙ୍କର ବା ଏମିତି କି ଏଇନା ବୋଲବମ ଏଇନା ଆଇଲାଣି ତୁ ବୁଲି ଯିବୁନୁ।
ହଁ।
ଏଇଆ ଆଉ ସତୁରି ଅଶି
ହଁ। ହୁଁ।
ହାଲୋ
ହାଲୋ।
ସ
ହଁ ସତୁରି ଅଶି ଜଣ।
ଆଁ ହବ ବା କାଲି ମିଟିଂ ହେଇନଥିଲା କି। ହଁ।
ତର
ହଁ। ଆକାଇତ ଉଦିବନି ମୋ ମା ବୋଧେ ଯିବନି।
ହ
ହଁ ଯିବ ନା ଜିବନି କହୁଛି। ଜୀବନି ତ କହୁଛି।
କ କହୁଛି ଝଗଡ଼ା କଣ କରୁଛି